ଇଏ ସବୁଚି ଟି? ହଁ, ଶୁବିଲା। ଆଉ କଁ କରୁଚୁ? ଏଇ ବସିକି-ଇ ଆଉ, ପୁଅ ଆଇଚି। ଆଉ ବର୍ଷା ର ବସିଛନ୍ତି। ଆଉ, କଟକ ଯିବୁ ବୋଲି କହୁଥିଲୁଟି? ବରାପରା ଆଣିଥିଲେ। ପୁଅ କଇଲା ମୁଁ ଖାଇବିନି। ହଁ।
ଆଉ, ବର୍ଷା ର ଗୋଟେ ଡ୍ରେସ୍ ଥିଲା ଯେ, ନେଇକିରି ଯିବି ବୋଲି ତ ସେଇ ଯୁଗୁରୁ, ସେ ଗଲେ ନେଇଁ ଆଉ।
ଆଉ କୋଉ ଦିନ ଯିବା କହୁନୁ! ବୁଲି ଦେଇକି ଟିକେ ଆସିଆ? କଟକ ଗଲେ କିଛି ନାଇ, ଅଯଥା ଖର୍ଚ୍ଚ ହଉଚି। ଯିବା ଅଡେ ବୁଲାବୁଲି କରିଆ, ଟିକେ କଣ କିଣା କିିଣି କରିଆ, ଆସିବା।
ନାଇଁ, ରଥଯାତ୍ରାକୁ ପୁରୀ ଚାଲ।
ପୁରି ଯିଆ?
ହୁଁ।
ଆଉ ପାକନ କହୁଥିଲା, ରଥଯାତ୍ରାରେ ପୁରୀ ଯିବ ବୋଲି କି? ହଁ, ରଥଯାତ୍ରା ରେ ରେ ରହି, ଠାକୁର ଯୋ ପଦାରେ ରହିଲେ ହୁଁ, ସେତିକିବେଳେ ଗଲା ଲୋ। ପା କନ କହିଲା, ରଥଆତ୍ରା ଏଳେ ପୁରୀଯିବା। ରଥଯାତ୍ରା ବେଳେ ତ ପୁରୀଯିବା। ପାକନକୁତ ଘୋଷାଡ଼ି ନେଇଯାଇଥିବ ନା! ପାକନ ତୁ ଖୋଜିବୁ କୋଉଠି? ତା ମାଇଣ୍ଡ ଟା କାଇଁ ଫ୍ରି ଫେସ୍ ଲାଗୁ ନି। କଥାବାର୍ତ୍ତାରୁ ଜଣାପଡ଼ୁଚି।
ମୋର!
ଖୋଲାରେ କଥାଆର୍ତ୍ତା ହଉନୁତୁ!
ନାଇଁ, ମ ଶାଶୁ ଦେହ ଭଲ ନାହିଁ। ବର୍ଷା ଆଜି ସକାଳୁ ଯୋଉ କାନ୍ଦିଲା! ଆଉ ଏ ସେଇ କଥା ପୁଅ କୁ କଉଥିଲି। ଆଙ୍କର ଡାଇବେଟିସ୍ ଅଛି। ଆଉ, ସବୁବେଳେ ତୁ ଟେନସନ୍ ଦେଲେ ଭଲ ଲାଗିବ! ହୁଁ।
ନାହିଁ ବୁଝାବୁଝୁ କର ତାକୁ।
ଆଉ ସୁଇନର ବର୍ଷା ହେଟି ବିସ୍କୁଟ ଖାଉ କିନ୍ତୁ ଗୋଟେ ମିଠା ବିସ୍କୁଟ ଆଣିଚନ୍ତି। ଆଉ ମୋ ପୁଅ ଟା କିଛି ଖାଇଲାନି ହରବଲ ଚା ସିନା ଥିଲେ ମୁଁ କରିକି ଦେଇଥାନ୍ତି। ଚା ଫା ବି ନାହିଁ। କହିଲା ମୁଁ ହରବଲ ମାଗୁଚି ଦି ଦିନି ହେଲାଣି ପିଉଚି। ଆଉ ମୁଁ ଖାଇବିନି ମୁଁ ହେଲେ ଗଲେ ଓଡସ ପିଠା ଖାଇବି। ସେ
ଏ ଭଲ ତୋର ତିରିଶ ଟଙ୍କା ଲହିଗଲା।
ହୁଁ।
ତ ତୁ ବରା ପିଆଜି ଆଣିଥାନ୍ତୁ।
ବରା ପିଆଜି ନେଇ ଆଇଥିଲି ପା। ନେଇ ଆଇଥିଲୁ। ପୁଅ ଫୋନ କରିଥିଲା। କହିଲା ମାଉସୀ ମୁଁ ଯିବି ବୋଲି? ଆଉ ସେଇ ଯୁଗରୁ ମୁଁ କହିଲି ଆଉ ଯାତୁ ଆଗୁଆ ନେଇ ଆସିବୁ।
ତମ ହାତରେ ମେହେନ୍ଦୀ କରିବ।
ମୁଁ ମେହନ୍ଦି କରିବା ମତେ ଭଲ ଲାଗେନି।
କୋଉ ଦିନ ଆସିବୁ କହ ମୁଁ ଭଲ ମେହେନ୍ଦୀ ଗୋଟେ କରିଦେବି ତୋ ହାତରେ।
ସେ ମେହେନ୍ଦୀ ତମ ଜୀବନରେ ତମେ ଶିଖିନ ଘୁମେଇବା ଶିଖିଚ।
ନାଇଁ ମୁଁ ଭଲ ମେହେନ୍ଦି ଶିକିଚି। ଭଲ ଫୋନରେ ଗୋଟେ ଫୋଟଟେ ରଖିଛି ଗୋଟେ ମେହେନ୍ଦୀ। ବର ରଥଯାତ୍ରା କୁ ଗନେ ହଁ ଗାୟତ୍ରି କି ଡାକିଲେ ସେ କରିଦିଅନ୍ତା। ରଥରେ ଯୋଉ ଭିଡ କାମ। ଆଉ କାମ ଆମ ବେଳ ଡାକିବ ଅଲଗା କଉଦିନ ସିନା ଆଇଲେ। ପାକ ଜକ ଅଟାଚକଟିଲାଣିନା ନାଇଁ। ପାକ ନୂଆବୋଉ କହୁଥିଲା ଆଉ ଗୋଟେ କଥା ହବ ବୋଲି। ମୁଁ କଇଲି ମିଲି ସାଙ୍ଗେ ତ କଥା ହେଉଛି। ଆଉ ତମେ ଦୁଇଟା ଅଟା ଚକୁଟି ଦବ। ଆଠ ସାତ ଆଠଟା ଖଣ୍ଡେ ରୁଟି ହବ। ଖିରି ଆହୁରି କଂସା ରେ କଂସେ ଅ ଥୁଆ ହେଇଚି।
ହୁଁ।
ହେଲା। ଆଉ ଭାଇ କହିଲା ମୁଁ ସେ କ୍ଷୀରି ଖାଇଦେବି ଆଉ ରୁଟି ଖାଇବିନି। ଟୋକାତ କଣ କହୁଛି ଯୋଉ ରୁଟି ଖାଇବନି ତାକୁ ଖାଇବ। ଏଇ ଚାରି ଛଅଟା ଖଣ୍ଡେ ରୁଟି ହବ ଆଉ।
ସେ କହିଲା ଆଉ ରୁଟି କରିସାଇଲିଣି ସେଇଆ ପଚାରୁଥିଲି।
କୋଉ ଖୁଡି?
ଏଇ ଆମ ଘର ପାଖର ଖୁଡି।
ହଁ।
ହୁଁ।
ଅଁ ହଁ ହୋ।
ଆଉ ଚୁଇନବା ଆଜି ସ୍କୁଲ ଯିବନେଇ ବୋଲି ମନା କରିୁଥିଲା। ବର୍ଷା ସକାଳ ହେଇଗଲା ଟିଉସନ ଯିବାକୁ ମନା କରୁଥିଲା। ମୁଁ ବାଧ୍ୟ ହେଇକିରି ତାକୁ କହିଲି ତୁ ଯା ବୋଲି।
ହୁଁ।
ତାର ଗଲା ଭାରି ମନ ଇଛା ରେ
ଛୁଆ ମାନେ ସକାଳୁ ଟିଫିନ କଣ ନେଇକି ଗଲେ। କଣ କରୁଥୁଲୁ?
ଆଜି କରିଥିଲି ମସଲା ଦିଆ ମ୍ୟାଗି। ଆଉ ହୁଁ।
ପରଟା ହଁ।
ହୁଁ।
ମ୍ୟାଗି ଫ୍ୟାଗି ହେଲେ ଛୁଆ ଶାନ୍ତି ଆଉ।
ହୁଁ।
ହୁଁ।
ଆଉ ଯୋଉ ତମର ଏଇନା ନଗି ଖାଇକୁ ଆଉ କଣ କରିବ?
ଉଁ ଲଗେଇ ଖାଇବାକୁ ପା ପାକନ କ ଲା ଲବଣ କରିବାକୁ ମୁଁ କହିଲି ଭାଇ ତ କ୍ଷୀରି ଖାଇବେ ଦେହ ଖରାପ ହେଇଯିବ ବେଲ ପଣା କରନି ଆଜି ଗୋଟିଏ ବେଲ ଅଛି ଲାଷ୍ଟ ବେଲ ଶେଷ ଶେଷ ହେଇଯିବ।
ପଇସାରେ ଦେଖଉନି ଆଉ
ସିମେଇ ପରଟା ଖାଇକି ଗ୍ୟାସ ହେଇଯାଇଛି ହଁ
ଆଉ ଗାଧେଇବାକୁ ମନା କରୁଥିଲା
ମ ଗ୍ୟାସ୍ ହେଇଛି ଗାଧେଇବନି?
ନାଇଁ। ଗ୍ୟାସ ସିଏ ଜରି ନେଇଛନ୍ତି।
ହଁ।
ତାପରେ ମୁଁ ପାଟି କଲାଠୁ ମୁଁ ଗାଧେଇଲି। ହୁଁ।
ଓହୋ ଆଉ ପୁଅ ଅଛି ନା ପଳେଇଗଲେଣି?
ପୁଅ ଗଲା ହେରି ମୁଁ ଆଉ ଛାଡିବାକୁ ଯାଇପାରିଲି ନାଇଁ ଇଆଡେ ଫୋନରେ ଗପୁଥିଲି। ଆ ମୋ ପୁଅ ଗଲାବେଳେ ସବୁବେଳେ କହେ ବାଟେ ଯିବୁ
ଆ ଶିଖିଲ ଲଗା ଶିଖେଇ ଦେଲା? ହଁ ଲଗା ଶିଖେଇଲା ଦେଖିଆ କାଲି ଠାରୁ ମୋର କଣ ମନେ ପଡୁଛି?
କାଲି ନଅଟା ରୁ ସେ ଆଇଚି ପା ତମର ଗୋଟେ କଣ ଫୋନ୍ ବାଜୁଛି? ହଁ ବାଜୁଛି ପାକନ ନିଅ ହଁ
ଆଉ ବର୍ଷା ତ ସବୁବେଳେ ଯୋଉ କାନ୍ଦୁଚି? ଆଉ ସେଇ ଯୁଗରୁ ମୋ ମନ ଭାରି ଦୁଃଖ। ଆଜି ବାପା ଗୋଟେ ପଟେ ଶୋଇଥିଲା ମୁଁ ଗୋଟେ ପଟେ ଶୋଇଥେ ମୋ ମନଟା ସକାଳୁ ସେଇ ଯୋଗୁରୁ ଦୁଃଖ।
କାହିଁକି ଯୋଉ କାନ୍ଦିଲାଠୁ? ମୁଁ ଆଉ ଟିକେ ପରେ ଶୁଣ ଶୁଣ ଆଉ ଟିକେ ଏଥିରୁ ତାକୁ ଦବୁ ମୁଁ ତାକୁ ବୁଝେଇବି ଆଉ ବୁଝିବା ସିଏ ପାଠ ପଢିଆ ଛୁଆ ବୁଝି ବାଝିଯିବ। ଟିକେ ଗଲେ ତା ଗୋଟେ ଦରକାର ଆଉ ତେଲେଇବା ନହେଲେ ହବନି ଟିକେ। ଆଉ
ଭାଇ କଣ କଲା ନା ଶୋଉ ଶୋଉ ସିଏ ତାକୁ ଅନେଇଲାନି ନା ସେ ତାକୁ ଅନେଇଲାନି ଆଉ ସିଏ ହଉଛି ଏକ ବାଗି କି ହଉଛି ଦି ବାଗି।
ଆଉ ତାହେଲେ ତୁ ମୋ ମୁହଁ କୁ ଅନେଇବୁନି।
ହୁଁ। ଭଲ କରଛୁ ମତେ ତ ସେୟା କହିଛୁ ଯେ ସେ ଡାକ୍ତରମାନେ ଯାହା ଖାଇବ ସନ୍ଧ୍ୟା ପୂର୍ବରୁ। ହଁ। ବେଳକୁ ନଟା
ଟା ହେଇ ଯାଉଚି।
ନାଇଁ ମୋର ଟେ ଡାଇବେଟି ଦେଖାଉଛି ତ। ଇଏ ମନା କରିଥିଲେ ରାତିରେ ଆଉ କିଛି ଖାଇବନି। ରାତିରେ ଆଉ କିଛି ନ ଖେଲେ ନି ତ ହବ ଅଭ୍ୟାସରେ ତ ପଡିଗଲାଣି।
ରାତିରେ ନ ଖାଇଲେ ବା ମୋର ତ।
ହଁ ଯାହାବ ଟିକେ ଖାଇକି ପାଣି ନ ପିଲା ହବନି।
ରାତି ଆଗ ସେମିତି ଅନେଇଥବ।
ଆଜି ଭାରି ଇଛା ଥିଲା ଦିନରେ ବରା ଫରା ଟିକେ ସକାଳେ ଖାଇବାକୁ।
ଦେଇ ସେ ବାରିଆଡକୁ ମା ଯାଇଥିଲି ଫୁଲ ତୋଳିବାକୁ।
ହଁ। ଗୁସ୍ସା ପତ୍ର ଦେଖି ଭାରି ପକଡୀ କରିବାକୁ ଇଛା ଥିଲା।
ଆଉ ମନ ତ ଭାରି ଖରାପ ହେଲା ଆଉ ଏଇଏ ତ ଓଜନ ତ ବଢି ଯାଇଛ ପକୁଡି।
ଦୀରେ ହୁସୁମ ପତ୍ର ଆଣିଥିଲେ ପୁଅ ହାତ ଦରେ ଦିଟା ଦେଇନଥାନ୍ତୁ ଚୋବେଇ ଥାନ୍ତି ସକାଳେ।
ତୁ ସେ ଭୃସଙ୍ଗ ପତ୍ର ଖାଇ ପାରିବୁନି। ସେ ଯୋଉ ବୁଢାଳିଆ ବାସ୍ନା ହଉଛି।
ହଁ ନା ତମର ଆଟେ ବାସ୍ନା ନାଇଁ। ଦିବା ଖୁଡା ହ ଖାଇଥାନ୍ତେ ଆଠ ଦଶ ଦିନ ଟ ଡାଇବେଟିସ୍ଟା କମିଯାଇଥାନ୍ତା ଏବେ ତାପରେ ଟେଷ୍ଟ କରିଥାନ୍ତି। କହିଥିଲ ଆଗରୁ ହେଇ ଗରାମରେ କୁଆଡେ ନେଇଥାନ୍ତୁ ଆଣିବାକୁ। ହୁଁ। ତୋ ସାଙ୍ଗରେ ପାକନ କଁ କଥା ହେବ କହିଛିିବା କହିଲେ ପାକନ କହିଲା ଚୁଇନାର ମୋର କଥାବାର୍ତ୍ତା ହେବ ଆଉ।
ଆଜି।
ପାଞ୍ଚଟା କଲ କରିବ ଆଉ।
ହୁଁ ହୁଁ।
କେଇଟା ଫୋନ୍ ଧଇଲ ତମର।
ଆମର ଗୋଟା ଗଲା ଗୋଟା ଆଇଲା ଆଉ
ନାଇଁ କେତେଟା ଫୋନରେ ହେଲା। ତୁ ଫୋନ ନ କଲେ। ଆଉ ସେଇ ଗାରଟା ଅଛି। ଆଉ।
ସିମ ପଇଲେ ରାଉଲୁକୁ ଡାକିଲେ ଯାହାକରିବ। ନାଇଁ ଘରେ। କହିଁ ସିଙ୍ଗ ରଖାଉଛି।
ଅ ହଁ।
ହୁଁ। ଆଉ ବର୍ଷା କଣ କହୁଥାଏ ଜନ୍ମଦିନ କେବେ। ସତେଇଶି ତାରିଖରେ ମୋ ମାଉସୀ ଗୋଟେ ଗିଫ୍ଟ ଡ୍ରେସ୍ କରିବି।
ଡ୍ରେସ ଏ।
ହଁ ଫିଲ୍ମ କୋଟ କୁ ଯିବ।
ଓ ପତଳା ହେଇଯିବ। ବଡ ଡ୍ରେସ ଗିଫ୍ଟ କରିବୁ। ମାଉସୀ ସେ ଡ୍ରେସ୍ ପିନ୍ଧିକି ତ ମାଉସୀ ସାଙ୍ଗରେ ବସିକି ପୁରୀ ଯିବ।
ହଁ ଆମେ ତ କଣ ପତଳା ହେଇପାରିବନି।
ମୁଁ ଜୀବନ ରେ ମୁଁ ପକଳା ହେଇପାରିବେନି ନା ଡ୍ରେସ ପିନ୍ଧି ପାରିବିନି। ଆଉ ମୋର ଭାରି ଇଚ୍ଛା ଗୋଟେ ଡ୍ରେସ୍ ପିନ୍ଧିବାରେ। ଡ୍ରେସ ପିନ୍ଧି କି ଯାହାହେଲେ ଯିବି କଆଡେ ବୁଲିବାକୁ।
ମୋର ତ ଭାରି ଇଚ୍ଛା ସେଇଆ ଆଉ।
ଯେହେତୁ ମୁଁ ଚୁଡ଼ିତାରେ ପିନ୍ଧିନଥିଲି କୁଆଡ଼େ ଯାଇନଥିଲି ଏଇନା ଚୁଡୁଦାର ପିନ୍ଧିବାକୁ ଭାରି ଇଚ୍ଛା ହଉଛି।
ହୁଁ।
ଆଉ ଚୂଡ଼ିଦାର ପିନ୍ଧିଲେ କଣ ପେଟ ଛାତି ତ ସମାନ ହେଇଗଲାଣି। ଆଉ ଚୁଡ଼ିଦାର କଣ ପିନ୍ଧିବୁ?
ଆ ମା ଆ ତ ସୋଇଛି କାଲିଠାରୁ ରାଜି ଏଜା କେ
ହଁ।
ଦିନରେ ସକାଳେ ରୁଟି ନାଲି ଚା ତାପରେ ଦିନରେ କଣ କହିଲି ମୁଁ ଗ୍ୟାସ୍ ହେଇଯିବ ବୋଲି
ହଁ।
କଣ ମୁଁ ତୋ ସାଙ୍ଗରେ ଗପୁଛି ଦଶ ମିନିଟ୍ ହେଇନି ପୁଅ ଆସି ଏଠି ପହଞ୍ଚିଗଲାଣି?
ଦାଲମା ଆଳୁ ଭରତା ଡାଲମା ଆଳୁ ଭରତା
ହଁ। ହଁ, ମାଛ ଭଜା ରଖିଥିଲି, କହିଲା, ଏ ସୁଖିଲା ମାଛ ଭଜା କିଏ ଖାଇବ? ହୁଁ। ଆଉ ମସୁର ହଁ ଆଉ ଗୋଟେ କଲ କଲା ବେଳକୁ ଚୁନୀଆ ସାଙ୍ଗରେ କଥା ହେଇଯିବା ଆଉ
ହୁଁ।
ହେଲା ତୁଇ ନା କହ ତ ସାଙ୍ଗ ବିଷୟରେ କହିବୁ ସାଙ୍ଗ ବିଷୟରେ? ସାଙ୍ଗ ବିଷୟରେ ଚୁଗୁଲି ଗପ କରିବାକୁ କହିବୁନି।
ନାଁ।
ନାଇଁ ଚୁଇନାକୁ ମନା କରିଦେ ହଁ ଚୁଗୁଲି କହିଵନି ପା ଆଉ ଚୁଇନାଜି ଆଇଲା ଗୁରୁମାସା
ସିଏ ଗୋଟେ ଗୁରୁମା ପଢେଇବାକୁ କଣ ଆଗଉଛି
କଣ ନରୁ? ସେ ଆସି ହାଜର।
ସିଆଡେ ସକାଳେ ଟିଉସନ ଯାଉଛି।
ହଁ। ହଁ। ଓ ହୋ।
ହୁଁ ପୁଅ ପହଞ୍ଚିଲାଣି?
ମୁଁ ଆଉ ଦେଖୁଛି ଆମ କଥା ସରିନି ସିଏ କଣ ପହଞ୍ଚିଗଲାଣି?
ପାଖ ବାଟ ଆଉ।
ଆମର କଥା ସରିନି ଆଉ ସିଏ ଆସି ପହଞ୍ଚି ଚିଗଲା। ଭାଇତାର କୁଆଡେ ଯାଉଛୁ କୁଆଡେ ଆଉଛୁ କଣ କହିକି ଯାଉଛି?
ହୁଁ।
ପଇଲା?
ଇଏ ତ ତଣି ଆସିଛି ନାହାନ୍ତି?
ସେଇଟା ପଡ଼ି ଥାନ୍ତା ଏଇକା? ହଁ। ମୋ ପୁଅର ମୋତେ ଇଚ୍ଛା ହେଉଛି ଖାଲି ବାଡ଼େଇକି ଡଙ୍ଗା ସାଇଜ୍ କରିବାକୁ
କାଇଁ କି?
ଖାଲି କର୍ଣ୍ଣମୁଳି କର୍ଣ୍ଣମୁଳି ତାର ଦବାକୁ?